ହାଲୋ।
ହଁ ଭାଇ କଣ କରୁଛନ୍ତି?
ଏଇ ବସିଛି ଆଉ ଆପଣ?
ବସିଥିଲି ଆଉ ଆଉ ଆପଣଙ୍କର କଣ ପଢାପଢି ସରିଗଲାଣି ନା ପଢୁଛନ୍ତି ନା କଣ?
ନା ନାଇଁ ପଢା ପଢି ଚାଲିଛି ମୋର
କଣ କଣ ପଢ଼ୁଛନ୍ତି?
ପ୍ଲସ୍ ଥ୍ରି। ମୋର୍ ପ୍ଲସ ଥ୍ରି ସାରିବା କ ହ ମୁଁ ପ୍ଲସ୍ ତ୍ରୀ ଡ୍ରପ ଡ୍ରପ୍ କରିଦେଇଥିଲି ତ। ପୁଣିି ଏଇ ଇଆର୍ ରେ ପ କଲି ଫାଷ୍ଟ ସେମିଷ୍ଟାର ଦେଇଛି।
ଫାଷ୍ଟ୍ ସେମିଷ୍ଟାର ଦେଇଛନ୍ତି?
ହୁଁ ତମର?
କେଣ୍ଡ ଇୟର ଆଉ।
ପ୍ଲୁସ ଥ୍ରି ସେକେଣ୍ଡ ଇଅର?
ହଁ।
ମୁଁ ପ୍ଲସ୍ ଥ୍ରୀ କରିଥିଲି ମୋର ଇଏ ଇର ପାସ୍ ଆଉଟ ହେଇଥାନ୍ତ ଆଉ।
ହ ଆପଣ ଟିକେ ଲେଟ୍ କରିଦେଲେ ଆଉ।
ମୁଁ ଜବ କଲି ତ ସେଥିପାଇଁ ମୁଁ ଡ୍ରପ୍ କରିଦେଲି।
ଓ ଏଥର ତ ପ୍ଲୁସ ଥ୍ରୀ ଚାରି ବର୍ଷ ହେଇଯାଇଛି। ଯଦି ବି ଏପ ଆପଣ ସେଇଠି ତିନି ବର୍ଷ ହେଉ ଯେଉ ହଁ ଯଉ କଲେଜରେ ଯେମିତି ଯଉ କଲେଜରେ ଯେମିତି ଅଛି ଆଉ କିନ୍ତୁ ଯେଉଁ କଲେଜରେ ଅଛି ସେଟା ଚାରି ବର୍ଷ ଯେଉଠି ନାହିଁ ସେଠି ତିନ ବର୍ଷ।
ହଁ ଆଉ କୋଉ କଲେଜରେ କରୁଛ ଭୁବନେଶ୍ୱର ରାମଦେବୀ
ହଁ
ମୂଁ କ ସେପଟୁ ନୟାଗଡ଼ ପଟ ନୟା
ଆପଣଙ୍କ ଘର କୋଉଠି?
ମୋର ବଡ଼ମ୍ବା।
ମଁ ଘର ଭୁବେନେଶ୍ୱର।
ଲୋକାଲ୍ ତାହଲେ ଭୁବନେଶ୍ଵର। କୋଉ ଯାଗା? କଉ ଜାଗା ରହୁଛ?
ଫାୟାର ଷ୍ଟେସନ।
ଆଚ୍ଛା। ଜାଣିଛି ଫାୟେର ସ୍ଟେସନ।
ଦେଇଛ କୋଉ ଅନର୍ଷ କରିଛ?
ମୋର? ମ ପଲଟିିକାଲ।
ଓହୋ।
ପଲଟୀକାଲ ରେ ଜି ଜି ଏଫ ଥିଲା ମୁ କରିଥିଲି ଆଉ।
ଆପଣଙ୍କର କଣ ସେପଟେ ଭଲସେ ପାଳାନ ହୁଏ। କୋଉ ପର୍ବ?
ଆମର କଣ ଆମର ତ ସବୁ ପର୍ବ ପାଳନ।
ଭଲସେ
ସବୁ ସବୁ ଆମର ସବୁ ଭଲ।
ସବୁ
ଏ-ଏ-ଏ-ଏ ରମା ଦେବୀରେ ତମ ପଢୁଛ ନୁହ? ରମା ଦେବୀରେ ଦୀ ତିନିଟା ଝିଅ ଚିହ୍ନା ଅଛନ୍ତି। ଆର ସରି ଯିବନି ବୋଧେ? ହୁଁ ମୋଟା ହେଇକି ଗୋଟେ ଝିଅ ସ୍ମୃତି ବୋଲି ଗୋଟେ ଚିହ୍ନା ଚିହିଁଛ ତାକୁ?
ନା ନା ସେମତି ଚିହ୍ନି ହବନି ସେମତି କହିଲେ।
ଚଛି ତା ଫୋଟୋ ଯେ ଇଷ୍ଟଟାରେ ଅଛି ଆଇ ଡି।
ନା ନା ସେମିତି ଚିହ୍ନି ହବନି।
ଏମିତି କେତେ ପିଲା ପଠୁଛନ୍ତିି?
ପାଞ୍ଚ ସାତ ପାଞ୍ଚ ସାତ ହଜାର ପିଲା ପଢ଼ୁଛନ୍ତି। ତାଠୁ ବି ଅଧି
ଉମା ଦେବୀ ହଁ ର ଆଜ୍ ଉମା ଦେବୀ ଟା ଆଉ କଣ ଖାନା ପିନା ହେଈଛି?
ହଁ ଯାହା ଦି ପହରେ ଖାଇଥିଲି ଆଉ ଭାତ ଡାଲି କଲରା ଭଜା ଅଜା
ଘରେ ନା କୋଉଠି?
ହଁ ହଁ ନା ନା ଘରେ କଲେଜ୍ ବା ଆମର ଖୋଲିନି।
କଲେଜ୍ ଖୋଲିନି ନାଁ କଲେଜ୍ ଆମ ଏପଟ ଖୋଲିଗଲାଣୀ ତ ହଁ
ରୁ ଖୋଲିବ
ଆଚ୍ଛା ଆମର ପ୍ରାଇଭେଟ୍ ଟା ତ
ପଇସା ଲାଗୁଥିବ।
ହୁଁ ଆଡ୍ ମିସନ ନଅ ହଜାର୍।
ନଅ ହଜାର୍ ପୁଣୀ ରୀ ଆଡ୍ ମିଶନ୍।
ଡି ଆଡ୍ ମିସନ୍ ପଚିସହ ନା ତିନି ହଜାର୍ ନା ପଇସା ଶୋଷି ନୋଉଛନ୍ତୀ ପ୍ରାଇଭେଟ୍ ରେ
ହଁ ବା ଆଉ ପୁଣି ସେମିଷ୍ଟର ୱାଇଜ୍ ଦେଉଥିବ ଫର୍ମ ଫିଲ୍ଅପ୍ କଲା ବେଳେ। ନା ନା ଉନାହାନଦୀ
ନଉସ ନା
ହଉ ଆନ୍
ରି ଆଡ୍ ମିଶନ ପୁଣି ଫର୍ମ ଫିଲପ୍ ଓ ବାପା ତ ନାହାନ୍ତି। ବାପା ଙ୍କର ତ ଏବେ ଡେଥ୍ ହେଇ ଯାଇଛି। ଡିସେନ୍ ସଲ୍
ହୁଁ ହୁଁ କ୍ଷମା କରିବେ।
ଦେଖ୍ୟା ଏବେ କଣ କରିହେଵ ଯାହା ଯାହା ଭାଗ୍ୟରେ
ଆଉ ପୁଅ ପିଲା ମାନେ ପ୍ରେସର୍ ବି ଅଧିକ କିଛି ଗୋଟେ ଜବ୍ ଯାହା ହେଲେ ବି ଘର ବି ସମ୍ଭାଳିବାକୁ ହେଲେ
ହୁଁ ଜବ୍ ବି କରୁଥିଲି ପାଠ ପଢୁ ନଥିଲି ମୋର ଦେହ ଖରାପ୍ ହେଲାତ ଏବେ କନୁଛି ଆଉ ପାସ୍ ହେଲା ପା
ନାଇଁ ନାାଇଁ ପ୍ଲସ୍ ଥ୍ରୀ ଟା କଂପ୍ଲିଟ୍ କରିଦିଅ ତାପରେ କିଛି ବି ଏକ୍ଜାମ୍ ପାଈଁ କା ପ୍ରୀ ପାର୍ ହେଇପାରିବ
ମୁଁ ତ ଗମେଣ୍ଟ ମୁଳୁ ରୁ ଟ୍ରାୟ କରିନି ମୋର ଗମେଣ୍ଟ କରିବାର ନାହିଁ।
ଗମ୍ମେଣ୍ଟ ବହୁତ୍ କଷ୍ଟ ଖାଇ
ଆଉ କଣ ଇଏ ଯୋଉ ଇଏ କର ସିଏ କର ଦୁନିଆ ଯା ଆ ପଛ ରେ ଗୋଡା ତା ପଛ ରେ ଗୋଡ଼ା ଏତେ ପାଲା କରିହବନି।
ଗୋଡା ନାହିଁ ଯେ, ଫାଷ୍ଟ ପାଇଗଲେ ହଁ।
ମୋର ଇଚଛା ଅଛି, ଗମେଣ୍ଟରେ ଯଦି କରିବାକୁ ପୋଲିସ ଟିକେ କରିବା ପାଇଁ, ନହେନେ ଆଉ କୋଉଁଥିରେ ଇଚ୍ଛା ନାହିଁ।
ପୋଲିସ ପାଇଁ ଟ୍ରାଏ କରୁ ନାହାନ୍ତି। ଯଦି ଫିଜିକାଲ ସବୁ ଠିକ ଠାକ୍ ଥିବ ଦୌଡିବାକୁ ଭଲ୍ ଲାଗୁଥିବ ସବୁ କିଛି
ଏ-ହେ ଫିଜିକାଲିରେ ହେଇଯିବ। କିନ୍ତୁ ପାଠ ପଢ଼ା ଟା ଟିକେ କଣ କହିଲ? ଦଶମ ଯାଏଁକେ ପାଠ ଟା ପଢ଼ା ହଉଥିଲା। ଆଉ ଏବେ ଆଉ କଣ ଭଲ ଆଉ ଜବ୍ ଫପ୍ କରିକିନା କି ପା ପାଠ ପୁରା ପୁରା ଆଟାଚ୍ ଛାଡିଗଲାଣି ନା ହୁଁ ସେଥିପାଇଁ ଆଉ ସେଇଟା ମନ ପୁଣି ପୁଣି ଏପଟେ ପା ସବୁ ଦେଲା ବେଳକୁ ଏପଟୁ ଫାମିଲି ପୁଣି ଚଳେଇବାକୁ ପଡିବ ନା।
କଣ ଇନ୍ ଷ୍ଟଣ୍ଟ ଏବେ ପଇସା ବି ଦରକାର। ଇନ୍ସ ଷ୍ଟାଣ୍ଡ ବି ଏବେ ପଇସା ଦରକାର। ଏ ହୁଁ ମାନେ ସବୁ କିଛି ମାନେ ଏ ପଇ ସବୁ ପରିବାପତ୍ର ସବୁ ଦେଖିଲା ବେଳକୁ ସବୁ ପୁରା ପ୍ରବଳ ହାଇଜାର୍ଜ ରେଟ୍।
ଆଉ କଣ।
ଗାଁରେ ତ କମ ଥିବ ଟିକେ ପରିବା ରେ
କଣ କହିଲେ?
ତେବେ ଗାଁରେ ବି କମ ଥିବ ପରିବା ହେରିକା ତଥାପି ଖର୍ଚ୍ଚ କଣ କମ ଥିବ କି? ଆଉ ଆପଣଙ୍କର ଭାଇ ଭଉଣୀ ଭାଇ ଭଉଣୀ କିଏ ଥିବେ?
ଭଉଣୀ ଗୋଟେ। ସେ ପାଠ
ସେ ସାନ ନା ବଡ଼ ନା କଣ? ସେ ଲେକ୍ଚର ଅଛନ୍ତି?
ଉଁ ସିଏ କଣ କହିଲ ଇଏରେ ପଢ଼ଉଛି ଆଉ କୋଚିଂ ଆଉ। ଆଉ ମୋ ମାଉସୀ ଝିଅ ଅଛି ସିଏ ସିଏ ପଢଉଛି କଲେଜରେ ଲେକ୍ଚର। ଆ ଘର ନୁଆଗାଁ।
ତାଙ୍କର କଣ? ପ୍ରାଇଭେଟ ଲେକ୍ଚର ନା ଗମେଣ୍ଟ ନା
ନାଇଁ ନାଇଁ ପ୍ରାଇଭେଟେ। ତାଙ୍କର ଏଟା ଗମେଣ୍ଟ ହବ ହବ ବୋଲି ହେଇପାରୁନି। ଆଉ ଦି ତିନି ବର୍ଷ ଭିତରେ ସେଟା ଗମେଣ୍ଟ ହେଇଯିବ। ତାର ପ୍ଲସ ଟୁ ପ୍ଲସ ଥ୍ରୀ ତାଙ୍କର ସେଠି ଦିଟା ପ୍ଲସ୍ ଟା ଗମେଣ୍ଟ ହେଇଯାଇଛି। ଏବେ ପ୍ଲସ୍ ଏଇଟା ଖାଲି ଗମେଣ୍ଟ ହବ ଆଉ।
ଓହୋ।
ଘର ପାଖ କଲେଜ ବୋଲି ରା ହିରେ ଦେଖିବା କଣ ହେଇଛି ଖାଇବାକୁ ଆଉ।
ଘର ପାଖ କଲେଜ ତମର ନା?
ହୁଁ ସେଇ ନାନୀ ସେଥିପାଇଁ ସେଇଠି ଅଛି ଯଦି ଦୂର ହେଇଥାନ୍ତା ତାହଲେ ଛାଡି ସାରନ୍ତାଣି କେବେଠୁ ଘର ପାଖ ବୋଲି ଯାଉଛି ଆଉ। ଗମେଣ୍ଟ ବି ଏମିତି ହବାର ଅଛି ଯଦି ହେଇଗଲା ବି ସେଟ ହୁଁ। ଗଭମେଣ୍ଟ ବି ହେଇଯିବ ବୋଲି ସେ ଆଶାରେ ଅଛି ଗୋଟେ ଆଉ।
ହଁ।
ଆଉ ନୁହେଁ ଛୋଟବେଳୁ ସେ ଭୁବନେଶ୍ୱରରେ ରହୁଛନ୍ତି। ନା ଆଉ କୋଉଠି?
କଣ କହିଲେ?
ମୁଁ କହିଲି ଛୋଟବେଳୁ ସେ ଭୁବନେଶ୍ୱରରେ ରହୁଛନ୍ତି ନା ଆଉ କୋଠି ରହୁଛ?
ହଁ ହଁ ଛୋଟ ବେଳୁ।
ବାବା କଣ କରୁସନ୍ତି?
ହଁ ବାବା ତ ଏଇଠି ଜବ୍ କରୁଛନ୍ତି ଏଇଠି ଅଛୁ ଆଉ ପଢ଼ାପଢ଼ି ବି କରୁଛି।
ହୁଁ ଭାଇ ଭଉଣୀ କେତେ ଜଣ?
ଦି ଜଣ।
ଭାଇ ନା ଭଉଣୀ?
ଆଉ ଗୋଟେ ଭାଇ।
ଭାଇ କଣ କରୁଛି?
ସେ ପଢୁଛି। ସେ ମୋଠୁ ସାନ ସାନ
ଆଉ କଣ କରିଵ ଭାବିଛ? ପଢା ସାରିକି?
ପଢ଼ା ସାରିକି ତ ମୋର ବିଇଡି କରିବାର ଅଛି ପ୍ଲସ୍ ଥ୍ରୀ ସରିଲା ପରେ।
ବିଆଡେ
ହଁ।
ତାହେଲେ କଣ ଲେକ୍ଚର ଫେକ୍ଚର୍ ହବ ନା କଣ?
ହଁ।
ଗୋଟେ ଗମେଣ୍ଟ ସରକାର
ବିଏଡ କଲେଜରେ ଗମେଣ୍ଟ ର ନାହିଁ ନା କଣ ଓଡିଶାରେ?
କଣ କହିଲେ?
କହିଲି ବିଏଡର ଗମେଣ୍ଟ କଲେଜ ନାହିଁ ନା କଣ ଓଡ଼ିଶାରେ?
ଅଛି ନା ବିଏଡ କଲେଜ ତ ସବୁ କିଛି କରିପାରିବ ଯଦି ପିଜି କରିଦେଇଥିବ ତାଠୁ ବେଷ୍ଟ।
ଆଚ୍ଛା।
କଲେଜ ପାଇଁ
ଆମର ସେରା କରିପାରିବୁନି ଆମର ସେଥିପାଇଁ ନଲେଜ ନାହିଁ ସେଥିରେ ଆଉ ପିଲା ଆଗରେ ଠିଆ ହେଲା ମୋ ଗୋଡ ଥରିଵ ଆଉ।
ହୁଁ କହିଲି ତମର ସେ ପଟେ ଫତେ ଗଡ଼ ରାମ ମନ୍ଦିର ହଁ କହିଲି ତମର ସ ପଟେ ଫତେଗଡ଼ ରାମ ମନ୍ଦିର ଅଛି ନା?
ହୁ
ବହୁତ ଭଲ ଜାଗା।
ଆମ ମୁଣ୍ଡିଆ ଉପରେ ଆଉ ଖରାରେ ବୁଲି ପାରିବନି ଯାହା ସନ୍ଧ୍ୟା ବେଳକୁ ବୁଲିବ ପୁରା ସକାଳୁ ସକା ସକାଳୁ ହେଲେ ବି ବୁଲି ମୁଣ୍ଡିଆପଟା ତାତିକି ପୁରା ନିଆଁ। ଖାଲି ଛଟ ପଟ ଏଇ ତ ଜୀବନ ଆଉ ଆସିଛ ନା ଫତେଗଡ଼ ଖାଲି ଫତେଗଡ଼ ବୁଲି ଯାଇଛ କି ନାଇଁ।
ହଁ ଯାଇଥିଲି ବହୁତ ଭଲ ଜାଗା।
ଆଛା। ଆଉ।
ହଉ ଆଉ କଣ କହିବେ ନା ରଖିଦେବି।
ହୁଁ ରଖିଦିଅ।
ହଉ, କାଟିଦିଅ ତମେ।